ଆଜ୍ଞା କେମିତି ଅଛନ୍ତି ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା।
ହଁ ଆପଣ ଏଇ ଯୋଉ ମଝିରେ ମଝିରେ ଯୋଉ ଭାଇ ଡାକୁଛନ୍ତି ଏଇଟା ମତେ ବହୁତ ଭ ଭଲ ଲାଗୁନି ଆଜ୍ଞା ଏଇଟା ଆଉ ଡା ଡାକିବେନି ଆପଣ।
ଓହୋ ଠିକ ଅଛି ନାଇ ମୁଁ ଏମିତି ନର୍ମାଲି ଡାକିଦିଏ ତ।
ହଁ। ଡାକିବେନି ନା ମୁଁ ସିରିଏସ୍ ଅଛି ଆଜ୍ଞା ଆପଣ ଭାବୁଥିବେ ମୁଁ ଖାମଖାଲି ଏମିତି। କହୁଛି ସେମିତି କିଛି ନାଁ।
ନାଇଁ ନାଇଁ ସିରିଏସ୍ ଆଜ୍ଞା ମତେ ଭଲ ନୁହଁ ମୁଁ ସବୁବେଳେ ଏମିତି ଖାମଖିଆଲି ମୋର ପିଲାଳିଆମୀ। ଚଗଲାମୀ ମୋର ଚାଲିଥାଏ ମୁଁ କେବେ ସିରିୟସ ନୁହଁ ଜୀବନରେ, ଜୀବନରେ ସିରିୟସ ହେଲେ ତ ଆଉ କିଛି ଆଗକୁ ବଢ଼ି ପାରିବେନି। ତେଣୁକରି ମୁଁ ସବୁବେଳେ ଟିକେ ଖାମଖିଆଲିରେ ଚାଲେ।
ନା ନା ଏ ଏସ୍ ଏ ସବୁ ଏସବୁ ବିଷୟରେ ଆପଣ ଭାବୁଥିବେ କି ଏ ଖାମଖିଆଲି କଣ ଭଲ ମନ୍ଦ ନାହିଁ ମୁଁ ସିରିଏସ୍ ଅଛି ସିରିଏସ୍। ରେ କହୁଛି ଆପଣଙ୍କୁ।
ଆଚ୍ଛା ଆଚ୍ଛା ଆଉ। କେମିତି କଣ ଆପଣଙ୍କ ଲକ୍ଷ୍ୟ ରହିଛି ଆପଣ କେମିତି ପୂରଣ କରିବେ ସେ ସବୁ ବିଷୟରେ ଟିକେ କୁହନ୍ତୁ ଆପଣଙ୍କ ଷ୍ଟଡି ପ୍ଲାନ। ଆଉ କେମିତି ପଢିଲେ ଭଲ କିଛି ଗୋଟେ ଆଚିଭ କରିପାରିବି ମୁଁ।
ହଁ ନାଇଁ ସେମିତି ମୋର ତ ଏବେ ଏମ ବି ଏ କରିବାର ଅଛି ଏମ ବି ଏ ରେ। ମାର୍କେଟିଂରେ ଜବ୍ କ ଜବ୍ କରିବାର ଅଛି ଏବଂ। ନାଇ ଆମର ଗମେଣ୍ଟ ଏକ୍ଜାମ ପାଇଁ ପ୍ରିପାରେସନ୍ ଚାଲିଛି ଏପଟେ ବି।
ହୁଁ ଆପଣ ୟୁଟ୍ୟୁବ ଦେଖୁଛନ୍ତି କମ୍ପିଟେଟିଭ ପ୍ରିପାଆର ହବା ପାଇଁ।
ଆଜ୍ଞା।
ମୁଁ କହିଲି ଆପଣ ୟୁଟ୍ୟୁବରୁ କ୍ଲାସ ନଉଛନ୍ତି କମ୍ପିେଟେଟିଭ ପାଇଁ ପ୍ରିପେୟାର ହବାକୁ।
ହଁ ୟୂଟୁବ ରୁ କ୍ଲାସ୍ ନିଏ ଆମର। ବୁକ୍ ବି ମଗେଇ ପଢ଼େ ବେଳ ବୁକ୍ ବି ମଗେଇ ପଢ଼େ।
କ୍ଲା ପେଡ ଟ୍ୟାସ୍କ ନା ନାଇଁ ମାନେ ଏମତି ନର୍ମାଲ ଛାଡୁଛନ୍ତି।
ନାଇଁ ଏମିତି ନର୍ମାଲି ଛାଡୁଛନ୍ତି ପେଡ ଟାସ୍କ ନୁଅ।
ଆଚ୍ଛା ଆଚ୍ଛା।
ହଁ ବୁକ୍ ବି ମଗେଇକି ପଢେ, ଏକ୍ଜାମ ବି ଦେଇଛି ଗୋଟେ ଥର ଦେଇଥିଲି। ଆମର ସି ଆଇ ଏସ୍ ଏଫ୍ ଦେଇଥିଲି ଗୋଟେ ଥର ଫରେଷ୍ଟ ଗାର୍ଡ଼ ଆର ବର୍ଷ ଦେଇଥିଲି ଗୋଟେ ଥର। ଏମତି ସବୁ ଦ ଦିଆ ଦିଆ ଦିଆ ଚାଲିଛି ଏମିତି ସବୁ ଆଉ।
ହଁ ବଢିଆ କଥା ଆପଣଙ୍କର କୋ୍ଶ୍ଚିନ ପ୍ରାକ୍ଟିସ୍ ହବ ନା ଆପଣଙ୍କର ଭଏସ
ଆଜ୍ଞା ବିଡ୍ ବି ବିଡ୍ ବି ବିଡ୍ ବିଡ୍ ଏଥରକ ଦେଇଥିଲି। ମୁଁ କ ପି ଜି ବି ଦେଇଥିଲି କ ନ ହଉ କି ନ ହଉ ମୋ ଦେଖିବା ହଉ କି ନ ହଉ ଆମେ ଗୋଟେ ଥର ଏଜ୍ଜାମ୍ ଆମେ ଘରେ ବସିଲେ ହବନି ନା। ଆମେ ଗୋଟେ ଥର ଦବା ଏକ୍ସାମ ଦେଖିବା କଣ ହଉଚି କଣ ନାଇଁ ବୁଝିଲେ କି ଆପଣ।
ନିହାତି ଭାବେ ପୁରା ସଠିକ ପୁରା ସଠିକ ପୁରା ସଠିକ।
ହଁ ଆଉ ଆପଣ ଖାଇସାଇଲେଣି ପନିର।
ନାଇଁ ଖାଇନି ମୁଁ ବୋଧେ ରୁଟି ହବ ନା କଣ ସେ ତରକା କାରୀକୁ ରୁଟି ଖାଇବୁ ଲଗେଇକି ଆଉ ସେମିତି ଠିକ୍ ନାହିଁ ଯଦି ରୁଟି ନହବ ତାହେଲେ ଏ ସେମିତି ଭାତ ଖାଇଦେମି ନାଇ ଯଦି ରୁଟି ହବ ତାହେଲେ ରୁଟିକୁୁ ତରକାରୀ ଖିଆହବ ଆଉ।
ଆପଣ ଖାଉଥିଲେ କହୁଥିଲେ ଆପଣ କଣ ଦି ପିସ୍ ଖାଇ ଦେଇ ପଳେଇ ଆଇଲେ ନା କଣ।
ଆରେ ଭାଇସାବ ମୁଁ ସେଇ
ଭାଇ ସାବ୍ ପୁଣି ଆପଣ କହିଲେ ଭାଇସାବ୍।
ଶୁଣନ୍ତୁ ଶୁଣନ୍ତୁ ସେ ଯୋଉ ତରକାରୀ ଆମର
ଆପଣ ପୁଣି କହିଲେ ଭାଇ ସାବ୍।
ଆପଣ ବୁଝିପାରୁନାହାନ୍ତି ସେଇଟା ହଉଛି କହିବାର ଗୋଟେ ମାନେ ସ୍ଲୋ କହିବାର ଗୋଟେ ୱେ। ମାନେ ମୁଁ କହିଲା ବେଳେ ସେମିତି ଲଗେଇ ଦିଏ ସେଇ ଜିନିଷ ଗୁଡାକ ସେମତି ଗୋଟେ
ଆଚ୍ଛା ଆଚ୍ଛା ମାନେ ବୁଝିଲି ବୁଝିଲି ଆଛା କଥା ଟିକି ଆପଣ ସୁନ୍ଦର କରିବାକୁ ସେମିତି ଲଗାନ୍ତି। କିନ୍ତୁ ଆଚୁଆଲି ଆପଣ ସେମିତି ମତେ ଡାକୁନାହାନ୍ତି ତ। ଆଚ୍ଛା ଧନ୍ୟବାଦ ଧନ୍ୟବାଦ ଆପଣଙ୍କୁ।
ଆପଣ ଯୋଉ ପନିର ଖାଇବା କଥା କହିଲେ ସେଇଟା ମୁଁ ଏମିତି ବସିକି ଗୋଟେ ଟେ ଖାଇନିଏ ଆକ୍ଚୁଆଲି ମୁଁ ଗୋଟେ ଚାମଚ ଆଣିଲି ସେ ଯୋଉ ଆମର ଥୁଆହେଇଥିଲା ଜାଗାରେ ସେ ଜାଗାରୁ ଗୋଟେ ପନିର ଉଠେଇ ଆଣିକି ଖାଇକି ଆସିଲି। ଆଉ କଣ ମୁ ବସିକି ଖାଇକି ଆସିଚି।
ଓ ଆଚ୍ଛା ମୁଁ ଭ ଭାବିଲି ଆପଣ ବସିକି ଖାଇକି ଆସିଲେ ମୋର ଭାବନାଟା ତାହେଲେ ଭୁଲ ଆଉ ମୋ ଭାବନାଟା ତାହେଲେ ଭୁଲ ଆଉ।
ଆପଣ ଭୁଲ ପ ସବୁଠି ଆପଣ ଭୁଲ ପ୍ରମାଣିତ ହେବେ ରୁହନ୍ତୁ ଅ ଅପେକ୍ଷା କରନ୍ତୁ।
ହଉ ଲ୍ ହଉଲୋ ମା ମୁଁ ଭୁଲ ତମେ ଠିକ୍।
ମୁଁ ଚାହିଁନି ସବୁବେଳେ ଠିକ୍।
ହଁ। ଆଉ ଆପଣଙ୍କର ପ୍ଲାନିଂ ତ ଆପଣ ଏଇଆ କହିଲେ ସବୁ ଏବେ ପଢ଼ାପଢ଼ି କେମିତି କଣ ଚାଲିଛି ସବୁ ଠିକ୍ ଠାକ୍ ଚାଲିଛି ତ।
ଏବେ ପଢାପଢି ତ ଦେଖନ୍ତୁ ପଢାପଢି ସମୟ ମତେ ଏବେ ଟିକେ ମାସେ ଦି ମାସ ହେଲା ଠିକ୍ ସେ ହଉନି ବିକଜ୍ ମାନେ ଛଅଟା ସାଢେ ଛଅଟାରୁ ଉଠିକି ସାତଟାରୁ ସାତଟା ରୁ ସବୁ ବୋଧେ ସାତ ଟାରୁ ଟିୟୁସନ ରହୁଛି ମୋର ସାଢେ ଆଠଟା ଯାଏଁ ତାପରେ ସାଢେ ଆଠଟାରୁ ଫ୍ରେଶ ହେଇକି ନଅଟାରେ ରହୁଚି କମ୍ପ୍ୟୁଟର ନଅଟ ରୁ ଦଶଟା ସାଢେ ଦଶଟା ଯାଏ ସାଢେ ଦଶଟାରୁ ଏକା ବେଳେ ମୁଁ କମ୍ ମ୍ପୁଟର୍ ସାରିକି ସାଢେ ଦଶଟାରେ ଦଶଟାରୁ ଦିଟା କି ଗୋଟେ ସମ୍ ଥିଙ୍ଗ ହେଇକି କଲେଜ ସାରିକି ଆସୁଚି କିଛିଟା ରେଷ୍ଟ ନେଇକି ପୁଣି ଚାରିଟାରୁ ପୁରା ପ୍ୟାକଅପ୍ ସାଢେ ଛଅଟା ଯାଏଁ।
ଆଜ୍ଞା ଏ ମୁଁ ମୁଁ ଯୋଉ ଏ ଯେଉଁ ଶୁଣନ୍ତୁ ମୁଁ ଯୋଉ ଛବିଟି ଆପଣଙ୍କୁ ପଠେଇଥିଲି ଆପଣ ଯୋଉ କହିଲେ ଛେଳି ଦାଢ଼ି ସେଟା କଣ ସତ।
ନାଇଁ ମୋର ଗୋଟେ ସାଙ୍ଗ ଅଛି ତ ମୁଁ ତାର ମୋର ଟିକେ ବେଶୀ ମାନେ ଚି ଲାଗୁ ଚିଡା ଚିଡି ଲାଗୁ। ସେ ସେମିତି ରଖିଥିଲା ମୁଁ ତାକୁ ସେଥିପାଇଁ ସେଇ ଜିନିଷଟା ଚିଡାଏ ତାକୁ ଛେଳି ନୁହଁ ତାକୁ ବୋଦା ବୋଲି ଡାକେ।
ଆଜ୍ଞା ନାଇଁ ଆପଣ ଛେଳି ଛେଳି ଡାକନ୍ତୁ କିଛି ଅସୂବିଧା ନାଇ ଏ ଯୋଉ ବୋଦା ୱାର୍ଡ଼ଟି ଆପଣ କୁଅନ୍ତୁ ନାହିଁ।
ଠିକ୍ ଅଛି ନାଇଁ ଆପଣଙ୍କ ପାଇଁ ସେ ୱାର୍ଡ ଟା ଆପଣଙ୍କ ପାଇଁ ନଥିଲା ମୁଁ ମୋ ସାଙ୍ଗ ମାନଙ୍କୁଡା କେ ସମସ୍ତଙ୍କ ସାଙ୍ଗେ ଏମିତି କ୍ଲୋଜ ହେଇଯିବୁ ନା କଣ ମୁଁ ସାଙ୍ଗ ମାନଙ୍କୁ ଡାକେ ମୁଁ ମୋର ଫ୍ରେଣ୍ଡ ସର୍କଲ ଟା ଟିକେ ବଡ ତ ମାନେ ମୁଁ ବହୁତ
ଆଚ୍ଛା ଆପଣ ସାଙ୍ଗମାନଙ୍କୁ ଦବା ଡାକନ୍ତି ମୋତେ କଣ ପାଇଁ ଡାକିଲେ ଆପଣ?
ସେଇଟା ଗୋଟେ ଏମିତି ମଜାକରେ ବାହାରି ପଇଲାନା ଆପଣ ସେଟା ଧରିକି ବସ
ତାମାନେ ହଁ ତାମାନେ ତାମାନେ ମୁଁ କ୍ଲୋଜ୍ ହେଇସାଇଲିଣି ଆପଣଙ୍କ ନାଁ କଣ?
ହଁ ସେଇଭଳିଆ ଆଉ ସେଇଭଳି।
ଆଚ୍ଛା ନାଇଁ ଫାଷ୍ଟ ହଁ ବାହାର ଥିଲା ତାପରେ ସେଇଭଳିଆ ବାହାରଲା। କଣ ମୁଁ ଭା-ଭାବିବି କୋଉଟା ସେଇଭଳିଆ ନା ହଁ।
ସେଇଭଳି।
ସେଇଭଳିଆ।
ଆଜ୍ଞା।
ଆଚ୍ଛା ହେଲେ ମୁଁ ଯୋଉ ଛବିଡ଼ି ମୁଁ ଯେଉଁ ଛବିଟି ଆପଣଙ୍କୁ ପଠଉଥିଲି କଣ ହ୍ୟା ହିରୋ ଭଳିଆ ଦେଖା ହ୍ୟାଣ୍ଡସମ୍ ଭଳିଆ ଦେଖାଯାଉନି।
ହଁ ହଁ ନିହାତି ନିହାତି ଆଉ ସେ ସବୁ କଣ କହିବାକୁ ପଡିବ। ଯିଏ ବଣ ମଲ୍ଲି ତ ବଣରେ ଫୁଟିଲେ ବାସିବ ଆଉ ତାକୁ କଣ ବଣ ମଲ୍ଲିରେ ବଣ-ବଣ-ବଣରେ ମଲ୍ଲି ଫୁଟୁଚି ବୋଲି କହିବାକୁ ପଡିବ ନା।
ଆଚ୍ଛା ଆପଣ ଯଦି ଓଡିଆ ସୁଧ ଓଡ଼ିଆ ଭାଷାରେ କହିଲେ ମୁଁ ବୁଝିପାଇଲିିନି ଆପଣ ଟିକେ ବୁଝାନ୍ତୁ ମତେ?
ବଣରେ ମଲ୍ଲି ଯୋଉ ଆମର ଅଛି ଗୋଟେ ଡାଇଲକ୍ ଟେ। ଯଉ ବଣରେ ମଲ୍ଲି ଫୁଟିଲେ ବାସ୍ନା ହୁଏ। ମୁଁ ସେୟା କହୁଚି ଯେ ବ ମାନେ
ମାନେ ମୁଁ ମଲ୍ଲିଟା ବଣରେ ଫୁଟିଛି ନା ବଣରେ ମଲ୍ଲି ଫୁଟିଛି ବୁଝିପାଇଲିନି।
ମାନେ ଯିଏ ସୁନ୍ଦର ସେଏ ତ ସୁନ୍ଦର ଆଉ ତାକୁ କଣ କହିବାକୁ ପଡିବ ସେ ସୁନ୍ଦର ବୋଲି ସେ ତ ଫୁଟିକି ଦେଖାଯାଏ ନା।
ଆଚ୍ଛା ତା ମାନେ ଆପଣଙ୍କ କହିବାର ଅ ତ ଯାହା ହଉ ଆପଣ ମୋର ଏତେ ତାରିଫ କରିଚନ୍ତି ଫୁଟିକି ମୁଁ ଦେଖାହଉଛି ଆପଣ କହିଚନ୍ତି। ଆପଣଙ୍କୁ ଧନ୍ୟବାଦ।
ନିଜ ଲକ୍ଷ୍ୟ ସାଧନ କରିବା ପାଇଁ ବହୁତ ଲୋକଙ୍କୁ ତେଲ ମାରିବାକୁ ପଡେ।
ଆଜ୍ଞା ଠିକ୍ କଥା ଏଇଟା ତ ଠିକ୍ କଥା ଏବେ ଦୁନିଆରେ ଆଜ୍ଞା ଚାଲିଛି ଏଟା।
ସ୍ୱାର୍ଥପର ଦୁନିଆ
ସ୍ୱାର୍ଥପର ଦୁନିଆ ଠିକ୍ କଥା ଆପଣ କହିଚନ୍ତି।
ମୁଁ ମୋର ଏଇ କମ୍ ବୟସରେ ଦୁନିଆକୁ ବହୁତ ବଢିଆଭାବେ ଚିହ୍ନି ସାରିଲିଣି ବୋଧି ମୋ ଉଠୁ ଆ
ଯାହା ହଉ ଯାହା ହଉ ଆପଣ ସ ଶୁଣନ୍ତୁ ମୋତେ ସୁବିଧା ହେବ ଆପଣ ବୁଝିଲା ସୁୁଝିଲା ଝିଅଟିିଏ। ସର୍ବଗୁଣ ସମ୍ପୂର୍ଣ୍ଣ।
ଆଚ୍ଛା ସର୍ବ।
ଟିକେ କଳେଇ
କଳେଇ ନହେଲେ ଜୀବନରେ ଆପଣ ବା ଚାଲିପାରିବେନି ବାଜି ଜିତି ପାରିବେନି ଆପଣ ସବୁଠି ମୁଣ୍ଡ ନୁଆଇଲେ ଆପଣ ଚଳିବ ମୁଁ ମୁଣ୍ଡ ନୁଆଦିଏ ଯଉଠି ମୋର ଭୁଲ୍ ନ ଥିବ ମାନେ ମୁଁ ତାର ଗୋଡ ହାତ ଧରିଦିଏ ସେ ପିଲାଟାର ହଉ। କିଛି ବ୍ୟକ୍ତିଙ୍କର ଯଦି ଭୁଲ୍ ନଥିବ ମୁଁ ତା ଗୋଡା ହାତ ଧରିଦିଏ ସେ ମାନେ ସେ କଥାରେ ରା ଯିଏକି ମତେ କ୍ଷମା ନ କରାଯାଏ ଆଉ ଯଦି ଭୁଲ୍ ମାନେ ନ ସରି ଉଲଟା ଯଦି ଭୁଲ୍ ଥିବ ମୁଁ ଗୋଡ ହାତ ଧରି ଦିଏ ଆ ଯଦି ଭୁଲ୍ ନଥିବ ସେ ଯିଏ ବି ହଉ ତା ପାଦ ତଳେ ପଡିବିନି ସେ ଯିଏ ବି ହଉ।
ଆଚ୍ଛା ଆପଣ ଆ ଠିକ୍ କଥା ଏଇଟା ଠିକ୍ କଥା ଆପଣ ଏଇ ଯେଉଁ ଠିକ୍ କ ନିଆଇ ବାଟାରେ ଆପଣ ଆମେ ଯିବନା ଆଉ ଆମେ ଅନେଇ ବାଟକୁ
ହଁ କଳି କଥା ନୁହଁ ସ୍ୱାଭିମାନୀ।
ହୁଁ ଆଚ୍ଛା ଆ ଆପଣ ଏ ଯେଉଁ କହିଲେ ଆପଣ ଖୁ କୋଢ଼ିଆ ବି ଟିକିଏ ଆପଣ ଟିକେ ରହୁଚନ୍ତି।
ନାଇଁ କି ସେମିତି କିଛି ନାଇଁ ଘରେ ଅଛନ୍ତି ନା ଘରେ ଅଛନ୍ତି ନା ତାମାନେ
ଅସୁବିଧା ହେବ ଆପଣ ଟିକିଏ କୋଢ଼ି କୋ଼ଡିଆ ହେଲେ ମୁଁ ହଇରାଣ ହେଇଯିବି ପୁଣି।
ସେମିତି କାଇଁ ସମୟର ସ୍ରୋତରେ ସମସ୍ତେ ବି ଆସି ଚାଲିଯେ ସମୟ ଠିକ୍ କରିଦବନି ଆପଣ ଏତେ ବ୍ୟସ୍ତ ହେଲେ କେମିତି ହବ।
ଆଚ୍ଛା ହଉ ମୁଁ ବ୍ୟସ୍ତ ହେବିନି ଆଜ୍ଞା ଆଉ ସମୟର ସମୟର ସୋ ସ୍ରୋତରେ ଆପଣ ପରିଣତ ହେଇଯିବେ ଆଉ। ଆପଣ କହିବାର ଅର୍ଥ?
ପରିଣତ ନୁହଁ ସାର ପରିବର୍ତ୍ତନ।
ହଁମ ପାଟିରେ ପସୁନି ଆଜ୍ଞା ପରିବର୍ତ୍ତନ।
ଆପଣ ଓଡିଆ ପିଲା ହେଇକି ଓଡିଆ ପାଟିରେ ପସୁନି? ଏଇ ଇଏ କେମିତି ହବ ଆପଣ ଓଡିଆ ପିଲା ହେଇକି ଓଡିଆ କହିଆସିବନି ଓଡିଆ ପିଲା ହେକି କି ଓଡିଆ ଜାଣିବେନି ଶୁଦ୍ଧ କୋଉଟା ଅଶୁଦ୍ଧ କୋଉଟା
ନାଇଁ ଆଜ୍ଞା ମୁଁ ଜାଣିଚି। ଶୁଣନ୍ତୁ ଆଜ୍ଞା ମୁଁ ଜାଣିଛି ମୋ ପାଟିରେ ପଶିଲାନି।
ଆଚ୍ଛା ମୁଁ ଶୁଣିଥିଲି ମୁଁ ଶୁଣିଥିଲି ଇଂଲିଶର କିଛିଟା ଇଂରାଜୀରେ କିଛିଟା ଶବ୍ଦ ଅଛି ଯୋଉଗୁରା ଆମେ ପାଟିରେ କହିପାରୁନା ଓଡିଆରେ ବି କିଛିଟା ଶବ୍ଦ ଅଛି ଯୋଉଗୁରା ଆମେ ପାଟିରେ କହିପାରୁନା। ସେଟା ଫୁଣି ଆମେ ମା ପେଟରୁ ଶିଖିକି ଆସିଥିବୁ ଆପଣଙ୍କ ଠୁ ନୂଆ
ହଁ ପରିବର୍ତ୍ତନ ଠିକ୍ ହେଲା।
ଯାହା ଆମକୁ ବଦଳାଇ ଦିଏ ସେୟା ସେଇଟା ହଉଛି ଆମର ପରିବର୍ତ୍ତନ।
ପରିବର୍ତ୍ତନ ମୋର ଠିକ୍ ଶୁବିଲା ଆପଣଙ୍କୁ ପରିବର୍ତ୍ତନ ଠିକ୍ ହେଲା।
ଆଜ୍ଞା।
ଆଜ୍ଞା। ସେ ଟିକେ ଖନଉଛି ଟିକେ ପାଟି ଆଉ କଣ କରିବା ଆଉ। ଖନା ଖନା ଟିକେ ରହୁ ଖନା ଆଜ୍ଞା। ଖନା ନୁହଁ କିନ୍ତୁ ଟିକେ ହାଲକା ଆଉ
କିଛି କଥା ନହିଁ ଆପଣଙ୍କର ଉମ୍ ଆ ଆପିୟରାନ୍ସ ଆପଣଙ୍କର ମାନେ ଦେଖାଯିବାର ଯୋଉ ଢଙ୍ଗ ସେଇଟା ଆପଣଙ୍କୁ ପରିଚିତ କରିବନି ବ୍ୟକ୍ତି ମାନଙ୍କ ଆଗେ, ଲୋକମାନଙ୍କ ଆଗେ, ସମାଜରେ ଆପଣଙ୍କୁ ଆପଣଙ୍କର ବ୍ୟକ୍ତିତ୍ୱ ପରିଚିତ କରିବ। ବୁଝିପାରିଲେ ତ ଆପଣଙ୍କ ଚରିତ୍ର ପରିଚି କରିବ ତେଣୁକରି ଦେଖାଯିବାରେ କିଛି ଅସୁବିଧା ନାହିଁ କି କଥାବାର୍ତ୍ତାରେ କିଛି ଅସୁବିଧା ନାଇଁ ଆପଣଙ୍କ ଭଲ କାମ ଆପଣଙ୍କ ଚରିତ୍ର। ଆପଣଙ୍କ ବ୍ୟକ୍ତିତ୍ଵ ଏସବୁ ଆପଣଙ୍କୁ ପରିଚିତ କରିବ ଅନ୍ୟମାନଙ୍କ
ଆଜ୍ଞା ଆପଣ ହଁ ଆପଣ ଠିକ୍ କଥା କହିଲେ ଆପଣ ମୋ ମୋତେ ଯାହାଯାଉଛି ଆପଣଙ୍କର ଏସବୁରେ ବହୁତ ଜ୍ଞାନ ଅଛି। ଯେହେତୁ ଆପଣ ବଡ଼ ବଡ଼ କଥା ସବୁ କହୁଛନ୍ତି ଆ ଆମକୁ। ଯେହେତୁ ଆମେ କିଛି ଜାଣିନୁ।
ଆଜ୍ଞା ଜାଣିବାକୁ ହବ ନା ଆଉ ଆପଣ ଓଡିଆ ପିଲା ହେଇ କି ଓଡିଆ ବି ରେ ବି ଜାଣିବେନି ଓଡିଆ ଢଗ କଥା ଜାଣିବେନି
ଏସବୁ ବିଷୟରେ ଆଜ୍ଞା ଆମର କମ୍ ଜ୍ଞାନ। ଆମଠୁ ଆପଣ ଅଧିକା ଜାଣିଛନ୍ତି ଆପଣଙ୍କର ଏକ୍ସପିରିଏନ୍ସ ଅଛି ବା ଆପଣ ଜାଣିଛନ୍ତି ସବୁ।
ଆପଣ ବହି ପଢନ୍ତୁ, ଆପଣ ଗଳ୍ପ ପଢନ୍ତୁ, ଆପଣ ଉପନ୍ୟାସ ପଢ଼ନ୍ତୁ, ଏକାଙ୍କିକା ପଢ଼ନ୍ତୁ। ତୁ ଯଦି ଓଡିଆ ଭଲ ଲାଗୁଛି।
ଚିହ୍ନିବାରେ ମଣିଷ ଚିହ୍ନିବାରେ ଆପଣଙ୍କର ମୋଠୁ ଅ ଅଧିକ ଅଭିଜ୍ଞତା ଅଛି। ମୋର ଚର୍ ଆଜ୍ଞା ଯେହେତୁ ଆପଣ ଚରିତ୍ର କଥା କହିଲେ ତେଣୁ ମୁଁ ଜଣାପଡ଼ୁଛି ଆପଣଙ୍କର ଅଭିଜ୍ଞତା ଅଛି।
ଆଜ୍ଞା।
ହଁ। ଏ ସବୁ ଯୋଉ ଦେଖା ସୁନ୍ଦର ମାନେ ଏ ଏ ଭଲ ମନ୍ଦ ଏଇ ସବୁ ଦେଖୁ ଦେଖୁଛନ୍ତି ତାହେଲେ ଆପଣ ଆଜିକା ଦୁନିଆରେ ବି ଆପଣ ଏଇ କଥାଟି ଆପଣ କହିଲେ ଚରିତ୍ର କଥା
ନିହାତି ସେଇଟା ନହେଲେ ମାନେ ବୁ ପଢିନାହାନ୍ତି ବୋଧେ ଥିଲେ ଥାଉ
ଯୋଉ ଝିଅମାନେ ସବୁ ଆଜିକାର ଝିଅମାନେ ସବୁ ଯୋଉ ଭଲ ବର ବାଛୁଛନ୍ତି କଣ ଦେଖି ବାଛୁଛନ୍ତି? ଭଲ ସୁନ୍ଦର ପିଲା ଦେଖି କି କିନ୍ତୁ ସୁନ୍ଦର ପିଲା
କୋଉଠି ସୁନ୍ଦର ପିଲା ଦେଖିବାଛୁଛନ୍ତି? ମୁଁ ତ ଦେଖିଛି ମୁଁ ତ ଦେଖିଛି ମୁଁ ତ ଦେଖିଛି ମୋର ଗୋଟେ ଦିଟା ସାଙ୍ଗ ବାହା ହେଇଛନ୍ତି। ତାଙ୍କର ଢେ ଢାର ପଇସା ଅଛି ଦେଖିଲା ବେଳକୁ ପିଲାଟା ଚନ୍ଦା କଣ ସୁନ୍ଦରା
ଓ ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ନାଇଁ ଯୋଉ ଭଲ ପାଉଛନ୍ତି।
ମୁଁ ସେରା ସେ ସେଇ ସବୁ ଦିଗ ଅଲଗା ଏଇ ସବୁ ଦିଗ ଅଲଗା। ଆପଣ ତାକୁ ଗୋଟେ ନଈରେ ଗୋଟେ ମାନେ ଧାରାରେ ବୁହାଇକି ନେଇକି ସମୁଦ୍ରରେ ମିଶିବାକୁ ଚେଷ୍ଟା କରନ୍ତୁନି।
ଆଜ୍ଞା ଆଜ୍ଞା ନାଇଁ ମୁଁ ସେଇ କଥା କହୁଛି ନା ଝିଅମାନେ ସବୁ ଏବେ ଯୋଉ ଭଲ ପାଉଛନ୍ତି ସବୁ। ସୁନ୍ଦର ଦେଖି ଭଲପାଉଛନ୍ତି ରଙ୍ଗ ଦେଖି ଦେଖିଲା ବେଳୁ ଉ ଲା ଲାଷ୍ଟକୁ ପସ୍ତଉଛନ୍ତି।
ବୁଝି ପାରୁନାହାନ୍ତି। ସବୁ ଆଙ୍ଗୁଠିର ମାନେ ହାତର ପାଞ୍ଚ ଆଙ୍ଗୁଠି ସମାନ ନୁହଁ ତେଣୁ ସମସ୍ତେ ସମାନ୍ ନୁହଁ ଧନ୍ୟବାଦ। ଆଜ୍ଞା ସମୟ ହେଇଗଲାଣି ଆପଣଙ୍କର।
ଆଜ୍ଞା।
ଆଜ୍ଞା।